ହାଲୋ।
ହଁ।
କଣ କରୁଚ।
ବଇଛି।
ବସିଛୁ କଉଠି ବସିଚ।
ଘରେ।
ଘରେ ବସିଚୁ ଘରେ ବସି କଣ କରୁଛୁ।
ପାଠ ପଢୁଚି।
କଣ ପଢୁଚୁ।
ସାଇତ୍ୟ।
ସାହିତ୍ୟ ପଢଡୁଛୁ ସାହିତ୍ୟ କଣ ପଡୁଛୁ।
ଓଡ଼ିଆ ସାହିତ୍ୟ କଥା।
ଓଡ଼ି ସାହିତ୍ୟ କଥା ରେ କଣ ପଡୁଛୁ।
ଓଡ଼ିଆ ସାହିତ୍ୟ କଥା ବିଷରେ ପଡୁଚି।
କହୁନୁ ତା ବିଷୟରେ କିଛି।
ମୁଁ।
ହଁ।
ତୁ କଣ କରୁଛୁ?
ମୁଁ ଏଇ ପଢୁଥିଲି ଆଉ।
କଣ ପଡୁ ଥିଲୁ।
ମୁଁ ପଢ଼ୁଥିଲି ଭାରତରେ ଅସହଯୋଗ ଆନ୍ଦୋଳନ ଆଉ ଖିଲାପତ ଆନ୍ଦୋଳନ ପଢୁଥିଲି।
ଆଚ୍ଛା।
ହୁଁ ଖିଲାପତ ଆନ୍ଦୋଳନ ଯୋଉ ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ନୁହଁ। ତୁର୍କୀ ଦେଶ ମିତ୍ର ଶକ୍ ବିରୁଦ୍ଧରେ ଯୁଦ୍ଧ କରିଥିଲା। ଯୁଦ୍ଧ ସବାରେ କି ସାମ୍ରାଜ୍ୟକୁ ବିଭାଜିତ କରିଦିଆଗଲା। ତୁର୍କୀ ପ୍ରତି ଏକା ଦୃଶ ବ୍ୟବହାର ଭାରତ ମୁସଲମାନ ମାନଙ୍କ ବ୍ୟଥିତ ଓ କ୍ରୋଧାନ୍ଵିତ କରିଥିଲା। ତୁର୍କୀର ସୁଲତାନ ଥିଲେ ମୁସଲମାନ ମାନଙ୍କର ଧର୍ମଗୁରୁ ବା ଖଲିଫା। ସେ ସମୟରେ ଯିଏ ତୁର୍କୀର ସୁଲତାନ ଥିଲେ। ସେ ମୁସଲମାନଙ୍କ ଧର୍ମ ଗୁରୁ ଥିଲେ ଆମର ଯେମତି ସେମିତି ଖଲିଫା। ତେଣୁ ସେମାନେ ସୁଲତାନଙ୍କୁ ସମର୍ଥନ ଜଣାଇ ତାଙ୍କର କ୍ଷମତା ହ୍ରାସ ବିରୁଦ୍ଧରେ ଦୁଇ ଅଲ୍ଲି ଭ୍ରାତା ଶୌକତ ଅଲ୍ଲି ଓ ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଖିଲାପତ ଆନ୍ଦୋଳନ ଆରମ୍ଭ କଲେ। ଖଲିଫା ଙ୍କୁ ସମର୍ଥନ କରି। ଏହି ଆ ଆନ୍ଦୋଳନ ଆରମ୍ଭ କଲେ ଖଲିପା ଉଁ ଏହାକୁ ଖିଲାଫତ ଆନ୍ଦୋଳନ ମଧ୍ୟ କୁହାଯାଏ। ଆନ୍ଦୋଳନ ପରିଚାଳନା କରିବା ପାଇଁ ଏକ ଖିଲାଫତ କମିଟି ଗଠନ କରାଗଲା। ଏଠିରେ ଦୁଇ ଅଲି ଭ୍ରାତା ବ୍ୟତୀତ ମୌଲାନା ଅବୁଲ କଲାମ ଆଜାଦ କିମ୍ ହଜମଲ ଖାଁ ଓ ହସରତ ମୋହନି ସଦସ୍ୟ ମଧ୍ୟ ଥିଲେ। ଆଉ ଏମିତି ସବୁ ଇଆ ଥିଲା ଖିଲାଫଦ ଆନ୍ଦୋଳନ ର ମୂଳ ତତ୍ତ୍ୱ ତାପରେ ସେମିତି ଭାରତ ଶାସନ ଆଇନ ଅଣ୍ଟର କମିଟି ରିପୋର୍ଟ ଏଇ ସବୁ ବିଷୟରେ ପଢୁଥିଲି ଯେମିତି କି ଅଣ୍ଟର କମିଟି ରିପୋର୍ଟ ଜାଲିଆାନ ୱାଲାବାଗ ହତ୍ୟାକାଣ୍ଡ ପରେ ଏକ ସରକାରୀ ତଦନ୍ତ। ପାଇଁ ଦାବି ହେଇଥିବା ସରକାର ଅକ୍ଟୋବର ଚଉଦରେ ଲର୍ଡ ଅଣ୍ଟଙ୍କ ନେତୃତ୍ୱରେ ଏକ କମିଟି
ହୁଁ।
କ କମିଟି
ପଠନ ଗଠନ କରିଥିଲେ।
କିନ୍ତୁ ଦେଖ ଏହି କମିଟି ଗଠନ କେବଳ ଏକ ଦୁହାଁବାଣ ଥିଲା ଦୁହାବାଣ କଇଲେ ଯେମିତି ବାଣ ଫାଟିଲା ବେଳେ କିଛି ଯୋଉଟା ଫୁସୁକା ବାଣ ସ ସେମିତି ଧୂଆଁବାଣ। ପ୍ରକୃତରେ ବ୍ରିଟିଶ ଲର୍ଡ ସଭା ଜେନେରାଲ୍ ଡାର୍ ତା କାର୍ଯ୍ୟକୁ ଅନୁମୋଦନ କରିଥିଲେ ଏବଂ ତାଙ୍କ ପାଇଁ ବ୍ରିଟିଶ ଜନସାଧାରଣ ତିରିଶ ହଜାର ପାଉଣ୍ଡ ସଂଗ୍ରହ କରିଥିଲେ। ଏହା ଜାଣିବା ପରେ ଭାରତୀୟ ମାନେ। ଅତ୍ୟନ୍ତ ରାଗି ଯାଇଥିଲେ। ତାପରେ ସେଇ ତାର ଗୋଟେ ବର୍ଷ ପରେ। ଉଣେଇଶହ କୋଡିଏ ମସିହାରେ ଉଁ। ସେପ୍ଟେମ୍ବର ଚାରି ପାଞ୍ଚ ତାରିଖରେ କଲିକତାରେ କଂଗ୍ରେସର ଏକ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏହି ଅ ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ପ୍ରସ୍ତାବ କଂଗ୍ରେସ ଦ୍ଵାରା ତାଙ୍କର ନିଷ୍ଟ ନିଷ୍ପତ୍ତି ଭାବେ ଗୃହିତ ହୋଇଥିଲା ଆଉ ଡିସେମ୍ବର କୋଡିଏ ଉଣେଇଶହ କୋଡିଏ ଡିସେମ୍ବର ମାସରେ ଲା କୋଠାରେ ଅନୁଷ୍ଠିତ କଂଗ୍ରେସ ବାର୍ଷିକ ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା, ଏବଂ ଗାନ୍ଧିଜୀଙ୍କ ବରିଷ୍ଠ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନକୁ ଚାଲୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା, ଆଚ୍ଛା ତୁ ମତେ କହିଲୁ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିଷୟରେ।
ଅସହଯୋଗ ଆନ୍ଦୋ ଆନ୍ଦୋଳନର କାର୍ଯ୍ୟକ୍ରମ ଅସହଯୋଗ ଆନ୍ଦୋଳନ ମ ମୁଖ୍ୟତଃ ଇଂରେଜ ଅନୁଷ୍ଠାନ ଓ ବିଦେଶ ଦ୍ରବ୍ୟ ବର୍ଜନ ଥିଲା ଏଇଟା ଥିଲା ଅସହଯୋଗ ଆନ୍ଦୋଳନର ମୂଳ ନୀତି ପ୍ରଥମ ପର୍ଯ୍ୟାୟ ନା କଣ? ନା ଇଂରେଜ ସରକାର ଅଚଳ କରିବା। ଅଚ ରି ଇଂରେଜ। ସରକାରଙ୍କୁ ଅ ଚଳ କରିବା ନିମନ୍ତେ ସେ ବି ଗାନ୍ଧୀଜୀଙ୍କ ନେତୃତ୍ୱରେ କିଛିଟା ପଦକ୍ଷେପ ନିଆଯାଇଥିଲା, ଯେମିତିକି ପ୍ରଥମେ ଉଣେଇଶହ ଉଣେଇଶି ମସିହା ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ। ହେଉଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ କରାଉଥିଲା ତୃତୀୟରେ ସରକାର ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ କରାହଉଥିଲା, ସରକାରୀ ପଦବୀରୁ ଇସ୍ତଫା ଦେଉଥିଲେ, ବିଦେଶୀ ଦ୍ରବ୍ୟ ବର୍ଜନ କରୁଥିଲେ। ଅ ଶେଷରେ ଆଇନଜୀବୀଙ୍କ ଦ୍ଵାରା ବିଚାରାଳୟ ବର୍ଜନ କରୁଥିଲେ, ଛାତ୍ର ମାନେ ବି ତାଙ୍କ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ କରୁଥିଲେ ଏହା ବ୍ୟତୀତ ବି ଅ ଅନ୍ୟ କେତେକ ବି ଗଠନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ସ୍ଥିର କରାଇଥିଲା। ସେଗୁଡିକ ହେଲା କଣ ନା ହିନ୍ଦୁ ଓ ମୁସଲ
ହଁ ସେଗୁଡା କହନା ଆଗ।
ଅଳ୍ପ ସମୟ ମଧ୍ୟରେ। ଏଇ ସବୁ ବି ତାର ବିଶେଷ କାର୍ଯ୍ୟକ୍ରମ। ଥିଲା।
ହୁଁ ହୁଁ ଯୋଉ ଅସହଯୋଗ ଆନ୍ଦୋଳନ ନାଇଁ।
ଅସହଯୋଗ ଆନ୍ଦୋଳନ ସେମିତି ଓଡିଶାରେ ବି ବହୁତ ସାରା ପ୍ରଭାବ ପଡିଥିଲା ଅସହଯୋଗ ଆନ୍ଦୋଳନକୁ କୁ ନେଇ ବିଭିନ୍ନ ବ ବ୍ୟକ୍ତି ମାନେ ବି ନେଇଥିଲେ ନେତୃତ୍ଵ।
ହ ହୋଁ
ଏ ସବୁ ହେଇଥିଲା ଆଉ ତାପରେ ସରକାରଙ୍କର ବି ରା ଥିଲା ଏସବୁ।
ହଉ। ଓଡିଶାରେ ଅସହଯୋଗ ଆନ୍ଦୋଳନ। ପ୍ରଭାବ କାର୍ଯ୍ୟକ୍ରମ ଅଗ୍ରଗତି ବିଷୟରେ ଜାଣିଛୁ ଓଡିଶାରେ ଯାହା ହେଇଥିଲା ତାର ଓଡିଶା ଅସଯୋଗ ଆନ୍ଦୋଳନର ପ୍ରମୁଖ କାର୍ଯ୍ୟକ୍ରମ ଥିଲା ଏହା ଓଡିଶା ଆନ୍ଦୋଳନକୁ ସଫଳ କରିବା ପାଇଁ ବହୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ସେଥିରେ ଅନ୍ତର୍ଭୁକ୍ତ ଥିଲା। ଦ୍ରବ୍ୟ କୋର୍ଟ କଚେରୀ ଓ ଶିକ୍ଷାନୁଷ୍ଠାନ ବର୍ଜନ ଖଦିର ବ୍ୟବହାର ଓ ପ୍ରଚରଖାର ପ୍ରଚଳନ ଅସୁସ୍ଥତା ନିରାକରଣ ନିଶା ନିବାରଣ ଜାତୀୟ ଶିକ୍ଷାର ପ୍ରଚଳନ ଏହା ଅଗ୍ରଗତି ହେଇଥିଲା। ଅ ଉଣେଇଶହ ଏକୋଇଶ ମସିହା ଅଗଷ୍ଟ ତିନି ତାରିଖ ପୁରୀ ଥରେ ବିଦେଶୀ ବସ୍ତ୍ର ଗୁଡିକ ଅଗ୍ନି ସଂଯୋଗ କରାଯାଇଥିଲା, ଅଗଷ୍ଟ ଏଗାର ଚଉଦ ତାରିଖରେ କଟକ ଠାରେ ଜନସାଧାରଣଙ୍କୁ ଦେ ସେ ଲୁଗା ପୋଡି ଦେଇଥିଲେ ରାଗିକି। ଇଂରେଜ ଭିତରେ ତାଙ୍କ ବିରୋଧ ପ୍ରଦର୍ଶନ କରି ଥିଲେ କଲିକତାରେ ଲୁଗା କାଳ ଲୁଗା କଳରେ କାମ କରୁଥିବା ଓଡିଆ ଶ୍ରମିକ ମାନେ ଦୋକାନ ଲୁଗା ଗୁଡିକ ବିଦେଶୀ ଲୁଗା ପେଟି ଦେବାକୁ ମନା କରିଦେଲେ। ସତ୍ୟାଗ୍ରହୀ ମାନେ ବିଦେଶୀ ଦୁକାନ ଆ ଧାରଣା ଦେଇ ମଦ ବିକ୍ରୟ ବନ୍ଦ କରିଥିଲେ। ବହୁ ବିଶିଷ୍ଟ ଓଡିଆ ବ୍ୟକ୍ତି ତାଙ୍କର ପଦପଦବୀ ତ୍ୟାଗ କରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଯେପରି ଗୋପବନ୍ଧୁ ଚୌଧୁରୀ ନୀଳକଣ୍ଠ ଦାସ ଲିଙ୍ଗରାଜ ମିଶ୍ର। ମୁକୁନ୍ଦ ପ୍ରସାଦ ଦାସ। ଏହି ଭଳି ବହୁ ନାମ ଯୋଗ ଥିଲା ବାଲେଶ୍ଵର ଭଦ୍ରକ ପୁରୀ ଠାରେ ଘର ନ୍ୟାୟାଳୟ ପ୍ରତିଷ୍ଟା ଏହାର ମାଧ୍ୟମରେ ଲୋକମାନଙ୍କ ନ୍ୟାୟ ଥିବା ବ୍ୟବସ୍ଥା କରାଯାଇଥିଲା। ହଁ କହ। କୋଉ ନ
ମୁଁ ପଢୁଥିଲି ଓଡିଆ ସାହିତ୍ୟ କଥା ଆଧୁନିକ ଓଡିଆ ସାହିତ୍ୟ।
ହୁଁ।
ଆଧୁନିକ ଓଡ଼ିଆ ସାହିତ୍ୟ ଅ ଅଠରଶହ ସତୁରି ମସିହା ପରେ ପର ଠାରୁ କ୍ରମ ବିକାଶ ପଥରେ ଗତି କରି ଆସିଛି ବିଭିନ୍ନ ସମୟରେ ରୁଚି ଅନୁସାରେ ତାର ମଧ୍ୟ ହୋଇଛି ନବକଳେବର ଓଡି ଆଧୁନିକ ଓଡିଆ ସାହିତ୍ୟକୁ ଆମେ ନିମ୍ନ ପ୍ରକାରରେ ବିଚାର କରୁ କଣ କଣ ନା ପ୍ରଥମେ ଆଧୁନିକ ଯୁଗ ତାର ସ ଦେବାଦେବୀ ପର୍ବ ସବୁଜ ପର୍ବ ପ୍ରାକୃତିକ ପର୍ବ ଅ ପର୍ବ ଆଧୁନିକ ପ ଫିଗର ଆଦି ବର୍ଗକୁ ରାଧାନାଥ ଯୁଗ କୁହାଯାଏ ଯଦିଓ ଏ ଯୁଗରେ ଗୋଧୂଳି ଲଗ୍ନରେ ସତ୍ୟବାଦୀ ବର୍ଗ ସତ ସତ୍ୟବାଦୀ ପର୍ବର ଆରମ୍ଭ ଓ ବିକାଶ ହୋଇଇଥିଲା ତଥାପି ରାଧାନାଥ ଯୁଗର ମଧ୍ୟ କେତେକ ସତ୍ୟବାତୀ ପର୍ବ ନେଇ ସବୁଜ ପର୍ବକୁ ମଧ୍ୟ ଅଙ୍ଗେ ଲିଭାଇ ଥିଲେ ସେହିପରି ଜଣେ ଶିକ୍ଷିତ ଭାବରେ କାର୍ଯ୍ୟ ଆରମ୍ଭ କରି ଓଡିଶାର ପ୍ରଥମେ ବଙ୍ଗଳା ଭାଷାରେ ଲେଖୁଥିଲେ ତା ପରେ ସେ ଓଡିଆ ଭାଷାରେ ଲେଖା ଲେଖି କଲେ ଓଡିଆ ଭାଷା କୁ ଗୁରୁତ୍ୱ ଦେଲେ। କେତେକ ସମାଜ ଓ ମା ମାତୃଭୂମି ସଚେତନ ଶିକ୍ଷିତ ବ୍ୟକ୍ତି ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରତି ପ୍ରିତି ବିସ୍ମୃତମୟୀ ହୋଇ ସୃଷ୍ଟି କଲେ ପାଶ୍ଚାତ୍ୟ ସାହିତ୍ୟ ଆଦର୍ଶରେ ନୂତନ ଓଡିଆ କାବ୍ୟ କବିତା। ଭ୍ରମଣ କାହାଣୀ ସମାଲୋଚନା ଇତ୍ୟାଦି ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟ ହେଲା ପାଶ୍ଚାତ୍ୟ ସାହି ତର ଅମୃତମୟ ଫଳସ୍କୃତି।
ଆଛା କହିଲୁ ହଣ୍ଟର କମିଟି କେବେ ଗଠିତ ହେଇଥିଲା।
କଣ
ହଣ୍ଟର କମିଟି କେବେ ଗଠିତ ହୋଇଥିଲା।
ହଣ୍ଟର କମିଟି ଉଣେଇଶ କୋଡିଏ।
ଆଉ କେଉଁଠି ଅସହଯୋଗ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହେଁ ବିଦେଶୀ ଭାଷା ବର୍ଜନ ନିର୍ବାଚନ ବଜ ବର୍ଜନ ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ ଅସୁସ୍ଥତା ନିବାରଣ।
ଅସପୁସ୍ ଅସ୍ପୃଶତା ନିିବାରଣ।
ଠିକ୍ ଉତ୍ତର ତାପରେ କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅସଯୋଗ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦନ କରିଥିଲା? ଆହ୍ଲାବାଦ, ଗୋରଖପୁର ବର୍ଦଲି ନାଗପୁର।
ନା କୁ
ନା କୁରେପା ତୁ ତ ସବୁ ଜାଣୁଛୁ ଭଲ ପାଠ ପଢୁଛୁ ଆଉ।
ମତେ କହିଲୁ କିଏ ଓଡିଶା ପ୍ରଦେଶିକ କଂଗ୍ରେସ ପ୍ରଥମ ସଭାପତି ଥିଲେ?
ହଁ କଣ କହିଲୁ?
ସ୍ୱରାଜ ସମାଚାର ପତ୍ରିକା କେଉଁ ଅନୁଷ୍ଠାନରେ ପ୍ରକାଶ କରୁଥିଲା?
ହଉ ହଉ। ହଉ ଆଉ ମୁଁ ତତେ ଆଉ କଣ କହୁଛୁ? ହ୍ୟାଲୋ ଆ ତୁ
ମୁଁ ରାଖୁଚି।
ହଁ ହଁ ହଁ।